ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଛନ୍ତି?
ଏଇ ପୁଅକୁ ଖାଇବାକୁ ଦେଇଥିଲି ସେ ବାସନ ଦେଉଥିଲି ଏବେ ଆସି ବସିଲି ଟିକେ।
ଓହୋ କ ରୋଷେଇ କଲେ କଣ?
ରୋଷେଇ ରୁଟି ଆଉ କାଙ୍କଡ଼ା ଆଳୁ କଷି କଷା କରିଦେଲି ଆଉ।
କାଙ୍କଡ ଆଳୁ କସା ଟା କେମିତି କଲେ?
କାଙ୍କଡ଼ ଆଳୁ କଷା ପିଆଜ କାଙ୍କଡ଼ ଆଳୁ କୁ ଫାଷ୍ଟ ଧୋଇକି ତାକୁ କାଟିଦେଲି ଟିକେ ସେ ଯୋଉ ଉପର କଣ୍ଟା କଣ୍ଟା ଥାଏ ତାକୁ ଟିକେ ଚାଞ୍ଚିଲା ଭଳିଆ କରିଦେଲି। ଚାରି ଫାଳ କରିକି କାଟିକି ଆଳୁ ବି ସେମିତି ଚାରି ଫାଳ ସେମ୍ ଏଇଟା ଯେମିତି କଟା ହେଲା ସେଇଟା ସେମିତି କଟା ହବ। ଟିକି ଧୋଇଲି ତାପରେ ଆ ଗ୍ୟାସ୍ ଅନ୍ କରିକି ତେଲ
ହ
କରେଇ ବସେଇକି ତେଲ ଦେଲି ତାପରେ ତେଲରେ ପିଆଜ ପକେଇକି ଯେମିତି ଖରଡ଼ିବା କଥା ଆମେ ସେମିତି ଖରଡ଼ିବା। ତାପରେ ମସଲାରେ ଜିରା ଅଦା ରସୁଣ ପିଆଜ ଆଉ ଡାଲଚିନି ଏମିତି ଟିକେ ବାଟିଦବା। ତାପରେ ଯେମିତି ପିଆଜ ଟିକେ ବ୍ରାଉନ କଲର ଯେମିତି ଟିକେ ଖରିଆ କଲର ହେଇଗଲା ପରେ ତାପରେ ଏଇ ମସଲା ଟାକୁ ପକେଇବା। ଏ ମସଲାଟା କଷିବା ଆଉ ତେଲଟା ଟିକେ ଉପରକୁ ବାହାରି ଆସିଲି କାଙ୍କଡ଼ ଆଳୁ କୁ ଫାଷ୍ଟ ଭାଜିକି ଥୋଇଦବା। ଆଉ ତାକୁ ପକେଇଦବା ପକେଇକି କଷିବା ଆଉ। କସିଲା ପରେ ପାଣି ଅଳ୍ପ ଟିକେ ଦେଇକି ତାକୁ ଜୁକୁଜୁକିଆ ଟାଇପ୍ର ରାନ୍ଧିକି ରାନ୍ଧିଲେ ସେଟା କଷା ଯେମିତି ଆମର ପୋଟଳ ଆଳୁ ଲାଗେ ସେଇ ଭଳିଆ ଲାଗିବ ଆଉ।
ଆଚ୍ଛା।
ସେଇ ତାଙ୍କର ସେମିତିଆ କସା। ନାଇଁ ନାଇଁ ଖାଇନି ପୁଅ ଖାଇକି ଜଷ୍ଟ ଉଠିଲା। ଆଉ ଖାଇବି ଆଉ ଆପଣ ଖାଇସାରିଲେଣି?
ନାଇଁ ମୁଁ ବି ଖାଇନି ଖାଇବି ଏବେ ଆଉ।
ପୁଅ ଖାଇ ସାରି ବେଣି।
ନାଇଁ ପୁଅ ବି ଖାଇନି ଆମ ସାଙ୍ଗ ହେଇ ଖାଉଛି ଦି ଜଣ ଯାକ ମାଆ ପୁଅ ଯାକ।
ହଁ। ନାଇଁ ଆମେ ବି ସାଙ୍ଗ ହେଇକି ଖାଉ କିନ୍ତୁ ଆଜି ପୁଅର ଦେହଟା ଭଲ ନାହିଁ ତ ଥଣ୍ଡା ହେଇଯାଇଛି।
ହଁ।
ଆଉ ତାକୁ ଟିକେ ଖୁଆଇଲେ କ କଲି ଖାଇଦେ ମେଡିସିନ ଟା ଖାଇବ। ଖାଇସାରିଲା ପରେ ତାକୁ ସେ ଔଷଧ ଟା ଦେଲି ଖାଇଲା। ଟିକେ ଏପଟସେପଟ ହୋଉଛି ଶୋଇବ ଆଉ। ହଁ ତାକୁ ଟିକେ ଭାତ ଖୁଆଇଦେଲି ରୁଟି ଖାଇଲାନି। ଭାତ ଖାଇଥିଲି ସକାଳେ ଭଲସେ ଖାଇନଥିଲା। ଆଉ ସେଥିପାଇଁ ଏବେ ଭାତ ଟିକି ଖୁଆଇଦେଲି। ଏପଟ ସପଟେ ହେଉଛି ଶୋଇବ ଆଉ। ସକାଳ ସ୍କୁଲ୍ ରହୁଛି ତାର।
ହଁ।
ହଁ ମୁଁ ଖାଇକି ଶୋଇିବ।
ହଁ ଆଙ୍କର ତ ଦଶଟାରୁ ଚାରିଟା କାଲିଠୁ ହେଇଗଲା, ସେ କାଲି ଯିବେ ଆଉ ଦଶଟାରୁ ଚାରିଟା ପର୍ଯ୍ୟନ୍ତ।
ଆ କଣ ରାନ୍ଧି ଛନ୍ତି ରାତି?
ମୁଁ କରିଛି ଭାତ କରିଛି ଆଉ ତରକାରୀ ସକାଳେ କରି ଥିଲି ଯେ ଅଛି। ଆଉ ଟିକେ ଭଜା କରିଦେଇଛି ଆଳୁ ପୋଟଳ ଭଜା ଆଉ।
ହଁ।
ଖାଇଦଉଛି ତାହାନଲେ ଆଉ ମିକ୍ଚର୍ କାକୁଡି ସବୁ ଅଛି। ହଁ ପାଗ କରି ଖାଇଛବା।
ରାତିରେ ଭାତ ଖାଉଛନ୍ତି?
ହଁ ରାତିରେ ଭାତ ଖାଉଚୁ। ହୁ।
ରୁଟି ଆମେ ଏତେ ଖାଏନି। ମତେ ରୁଟି ଖାଇଲେ ପେଟ ପୁରେନି ମୋର। ହଁ ବାଟ ଅଭ୍ୟାସ ତ ଦି ଟାଇମ୍ ଭାତ? ହଁ ହଁ ତିନି ଟାଇମ୍ ଭାତ ଦେଲେ ମୁଁ ଖାଇବି। ଆଉ ତ ତିନି ଟାଇମ୍ ଖାଇ ହଉନଥିବ, ଆଉ ଦି ଟାଇମ୍ ଖାଉଥିବେ ଆଉ ସନ୍ଧ୍ୟାବେଳେ? ହଁ।
ସେ ଦିଟା ବେଳକୁ ଯାହା ଖାଉଛେ ଦିଟା ସାଢେ ଦିଟା ବେଳକୁ ଆଉ ବାକି ରା ରାତି ଏଗାରଟା ନଅଟା ଏମିତି ହଉଛି ଆଉ।
ହଁ।
ଆଉ କଣ କୁହ?
ଆଉ କଣ ଦୋକାନରୁୁ ଆସିଲେ ଦେଇକି
ହଁ ଦୋକାନରୁ ଆସିଲେ ସାଙ୍ଗ ହେଇ ଖାଉଛୁ। ଆପଣଙ୍କର?
ହଁ ଆମେ ଖାଇବୁ ଆଉ ଆମେ ଦି ଜଣ ରହିଲୁ ଖାଇବୁ ପୁଅ ତ ଖାଇସାରିଲାଣି। ଆଉ ଆସିଲେ ଖାଇବୁ ଆଉ। ନାଇଁ ଆସିନାହାନ୍ତି।
ଓ
ଆଉ ଏମିତି ରହୁଛ?
ଓ ହଉ ଆଉ। ଆଉ କଣ ପିଠା ପିଠା ବନାନ୍ତି ନା କଣ?
ନହ ହାଲୋ ଶୁଭୁନି, ହାଲୋ କୁହନ୍ତୁ କୁହନ୍ତୁ? ଅପ ଡାଉନ୍ ହଉଛି ତ।
ମୁଁ କଇଲି
ମୁଁ କଇଲି ପିଠା ପିଠା ଆଉ କରିବେ ନା ନାହିଁ କେବେ? ପିଠା ଏମିତିରେ ବି ହଉଛି। ପୁଅର ଅ କଣ କି ତାଙ୍କ ସ୍କୁଲ୍ ରେ ସବୁ ଦିଅନ୍ତି, କୋଉ ଦିନ କଣ ନେବେ ସେଇ ଅନୁସାରେ ଏ ପ୍ରାୟତଃ ପିଠା ହୁଏ ଚକୁଳି କିମ୍ବା ଇଟିଲି ଏମିତି ସବୁ। ହଁ ତାକୁ ଟିଫିନ୍ ରେ ଦିଏ କରିଦିଏ ସମସ୍ତେ ଖାଇବା ପାଇଁ। ଆଉ ତ ଅଳ୍ପ କରି ମାନେ ଅଳ୍ପ କରିବାକୁ ଭଲ ଲାଗିବନି। ସେମିତି କରିଦିଏ ଆଉ, ଚକୁଳି ହଉ ଇଟିଲି ହଉ ଯେତେବେଳେ ଯେଉଟା ମଝିରେ କରେ ଆଉ। ଆଉ ମଝିରେ ବି ତରେ ଇଚ୍ଛା ହୁଏ କାକରା ଟିକେ ଚ୍ଛାଣିଦିଏ। ଏବେ ତ ଯୋଉ ଗରମ ପଡ଼ିଲା ଆଉ କଣ। କିଛି ରୋଷେଇ ଘରକୁ ଯିବାକୁ ହିଁ ଇଚ୍ଛା ହେଲାନି।
ହଁ।
ଆ ପୁଣି ଇଛା ହେଲେ କରିବା ଆଉ। ଖିରି ଆସେ। କିନ୍ତୁ ମୁଁ ସେମିତି ନାହିଁ କେବେ କରେନି ଏମିତି ପୂଜା ପର୍ବ ହେଲେ କରେ।
କେମିତି କଣ ମାନେ କ୍ଷିରୀ ଟା କରନ୍ତି ଜାଣିଛନ୍ତି?
ଖିରି ହଁ ଜାଣିଛି।
କେମିତି କଣ ହବ ଦେଖି କହିଲେ।
ଖିରି କଣ ହୁଏ ନା ସେ ଯେଉ ଆମର ଚାଉଳଟାକୁ ଫାଷ୍ଟ ଧୋଇଦବା। ଧୋଇକି ତାକୁ ଧୋଇବା। ତାପରେ ବସେଇକି କରେଇ ହଉ ଡେକ୍ଚି ହଉ ବସେଇକି ତା କଣ କରିବା ନା ତେଲ ହଉ କିମ୍ବା ଘିଅ ତାକୁ ଦେଇ କି ଚିନି ଅଳ୍ପ ଟିକେ ଦବ, ତେଲ ଟା ଗରମ ହେଲେ ଚିନିଟା ଚିନିଟା ହଁ। ଚିନି ଟା ଟିକେ ଲାଲ ଅଂଶ ହେଇଗଲା ପରେ ତାପରେ ଆମେ ଚାଉଳଟା ଦେବା ଚାଉଳଟା ଦେଇକି ଖରଡି ଦେବା। ତାପରେ କ୍ଷୀର, କ୍ଷୀର ଢାଳିିବା କ୍ଷୀର କ୍ଷୀର ଦେଇକି କ୍ଷୀର ଅଳ୍ପ ଟିକେ ପାଣି। ତାକୁ ଦେଇକି ତାକୁ ଘାଣ୍ଟିବା ଆଉ ତା କାହିଁକି ନା ତଳେ ଲାଗିଯିବ। ଆଉ ଘାଣ୍ଟି ସାରିଲା ପରେ, ସେ ଘାଣ୍ଟି ଘାଣ୍ଟି ସେ ସେ ସିଝି ଆସିଲା ପରେ ଟିକିଏ ଚାଉଳ ଟା ତାପରେ ଚିନି ଦେବେ, ଆଉ ଚିନି ଆଉ ଯୋଉ ଆମର ଅଛି। ମିଲ୍କ ମେକର୍ ସେ ଯୋଉ ଗୋଟେ ଡବା ଆସୁଛି ସେଥିରୁ ଟିକେ ଦେବେ, କିମ୍ବା ରାବିଡ଼ି ଯଦି ରଖିଥିବେ ରାବିଡ଼ି ଦେଇକି କରିବେ ଆଉ, ଆଉ ଯଉ ଆମର ଡ୍ରାଏ ଫ୍ରୁଟସ୍ ଅଛି ତାକୁ ଭାଜିକି ରଖିଥିବେ। ଲାଷ୍ଟକୁ ପକେଇଦେବେ ଆଉ ଗୁଜୁରାତି ଗୁଣ୍ଡ ଆମର ଯୋଉ କିସମିସ୍ କାଜୁ। ଏମିତି ସବୁ ଭାଜିକି ରଖିଥିବେ ତାକୁ ଲାଷ୍ଟକୁ ଦେବେ ଆଉ।
ଆପଣ କେମିତି କରନ୍ତି? ହଁ ମୁଁ କିନ୍ତୁ କରେନି ଦେଖିଛି ଆଉ। କଲାବେଳେ କ୍ଷୀରି ସେମିତି ଚାଉଳ ଟାକୁ ପ୍ରଥମେ ସିଝେଇ ଦିଅନ୍ତୁ ପ୍ରେସରରେ। ହଁ।
ସିଝି ଗଲା ପରେ ତାକୁ ବାହାର କରିଦିଅନ୍ତି, ବାହାର କରିଦେଇକି କ୍ଷୀର ଆଉ ସେ ଯୋଉ ଚିନି ଏ ନା ଚିନି ତ ଲାଷ୍ଟରେ ପଡେ।
ହଁ। ସିଝିଲା ପରେ ଚିନି ଟା ପଡ଼େ ହୁଁ। ପକେଇବ ପକେଇବ ନହେଲେ ଯୋଉ କାଜୁ କିସ୍ ମିସ୍ ଏଉଡା ପକାନ୍ତି ଆଉ। ହୁଁ ମୁଁ ଆଗ ଖରଡ଼ିକି ବି ବସେଇଦିଏ ଚିନି ଖରାଡ଼ିକି ବି କରନ୍ତି କିଛି ଲୋକ ସେଟା ସିଝିଲା ପରେ ତା ହଁ ସି ବି ଭଲ ଲାଗିଲ ହ ହ ଏ ଜନତା ସେ କିଛିମ ହ ହଁ ହଁ ହଁ ମା ମାନେ ସେମିତି ଆଗରୁ କରନ୍ତି। ହଁ ମା ମାନେ ହଁ ସେରା ଯାଉ କୁହନ୍ତି ବି ଯୋଉ ଟାଇପ ର କହିଲେ ସେ ସେଟା ଗୋଟେ ଯାଉ ସେତେବେଳେ କୁହନ୍ତି ଯୋଉ ଲୁଣ ପକେଇକି କରିବା ଲୁଣ ପକେଇକି ହଁ ଯାଉ। ସିଏ ଗୋଟେ ଶିଖିଚନ୍ତି ନା ଶାଶୁ ହାରିକା। କାର ଯେତ
ସେଇଭଳିଆ କରୁଛନ୍ତି ଆଉ ଆମେ ନୂଆ ନୂଆ ଫୋନ ଦେ
ନାଇଁ ଫୋନ୍ ନୁହେଁ ମୋ ବୋଉ କିନ୍ତୁ ଏମତି ଖଟିକି କରେ।
ଓହୋ।
ଆମ ଘରେ ମୋ ବୋଉ ଏମିତି କରେ। ଆ ମୋ ବୋଉ ଯେମିତି କରେ ସେ ଦେଖିଚି ଆଉ ଏ ପୂଜା ପର୍ବ ହେଲେ କରେ। ବୋଉଙ୍କ ଠାରୁ ଯା ହେଲେ ଶିଖିଚ ଆଉ। ଆମ ବୋଉ ସବୁ ବୋହୁତ ଭଲ ରୋଷେଇ କରନ୍ତି ଆଉ ସବୁ ରୋଷେଇ ତାଙ୍କୁ ଜଣା।
ସେ କରନ୍ତି ମୁଁ କେବେ କରିନଥିଲି ବାହାଘର ପୂର୍ବରୁ କେବେ ରୋଷେଇ କରିନଥିଲି। ଆ ଦେଖିଚି ସେଟା ଆଇଡିଆ ଗୋଟେ ଅଛି ଦେଖି ଦେଖି କରିଦେଇଚୁ କରିଦିଅ ହଁ ପରା। କଣ କରିବା ଆଉ କଣ କୁହ। ଆଉ ସେ କ୍ଷୀର କିନ୍ତୁ ସେ ଯୋଉ ଯୋଉ ଟାଇପର କହିଲେ? ସେଇଟା ବଢିଆ ଲାଗିବ ସିଏ ବି ଗୋଟେ ପ୍ରକାର ଟେ ମାନେ ଅଲଗା ସ୍ୱାଦ। ଇଏ ଗୋଟେ ଅ ପ୍ରକାର ସମସ୍ତଙ୍କର ବିଭିନ୍ନ ଭିନ୍ନ ଟେଷ୍ଟ। ମା ମାନଙ୍କର ରୋସେଇ ଅଲଗା ହାତ ରନ୍ଧା ବି ଅଲଗା ସେଇ ଜିନିଷ ପକୋ ଉଥିବା। ସେଇ ସେମ୍ ଜିନିଷ ପକଉଥିବା ସବୁ ସେଇ ଚିନିଠୁ ଆରମ୍ଭ କରି ଚାହାବି ଆମେ ପକେଇବା କିନ୍ତୁ ଅଲଗା ଅଲଗା ପକେଇବା।
ସ୍ଵାଦ ରହିବ ହଁ ହଁ। ଆସ୍ତେ ଆସ୍ତେ ଆପଣ ଯୋଉଟା ଜାଣିନାହାନ୍ତି କରୁ କରୁ ହେଇଯିବ ଆଉ। ହଁ ପରା ସେଇ ଜିନିଷ କରୁ କରୁ ହବ ଆଉ। ବାପଘରେ ତ କିଛି କରୁନଥିଲେ। ହଁ ପିଲାଙ୍କ ପାଇଁ ତ କରିବା କଥା ଆଉ। ପିଲାଙ୍କର ଯାହା ହଁ ହଁ ବୋହୁତ ଜିନିଷ ଜିନିଷ ସବୁ ଶିଖିବାକୁ ପଡ଼ିବ ହଉ। ହଉ ତାଲେ ରହିଲି ଆଁ। ହେଇ ଗଲା?